ହଁ କୁହ।
ହଁ ଆଉ ଭଲ ଅଛ?
ହଁ ଭଲ ତମେ।
ମୁଁ କହିଲି ଭଲ ଅଛ!
ହଁ ଭଲ ଅଛି ତମେ ଭଲ ଅଛ?
ହଁ ଭଲ ଖାଲି ଟିକେ ବ୍ୟସ୍ତ ଆଉ। ସ୍କୁଲ କାଲି ଖୋଲିବ ତ ହଁ ସବୁ ଧୁଆ ଧୁଇ ଆଜି ଘରୁ ଆସିଲୁ? ଆଉ ସ୍କୁଲ କାଲି ଖୋଲିବ ଆଙ୍କ ତାଙ୍କର ସବୁ ବୋଟ ଫୋଟ ସବୁ ରଖିଛି ତାକୁ ସେ ପଲିସ୍ କରିବି।
ସଜଡା ସଜଡି କରୁଥିବ ଆଉ।
ସଜଡା ସଜଡି ତାପରେ କଣ କି ରୁଟିନ ଟା ମିଳିନି ତ କାଲି ପାଇଁ ଅପେକ୍ଷା କରିଛି ତା ତାଙ୍କ ଗୁରୁମାଙ୍କୁ କଲ୍ କରିବି ସେ ଆଜି ଦେବେ ହେଲେ ସଜଡା ସଜଡି କରିକି ତାର ବ୍ୟାଗ୍ ଟା ପୁରା ସଜାଡିଦେଲେ କାଲି ଯିବେ ସକାଳୁ ଆଉ। ହଁ ତାପରେ କଣ କି ଚାଲିଥିବ ଚାଲିଥିବ ସ୍କୁଲ ଟା ଯଦି ବନ୍ଦ ହେଇଗଲା ମା ପିଲାଙ୍କୁ ତ ଯିବାକୁ ଇଚ୍ଛା ହବନି ଆମୁକୁ ବି ସକାଳୁ ଉଠିବାକୁ ଇଚ୍ଛା ହବନି।
ହଁ ଦିନରେ ଫ୍ରି ଅଛ ବୋଲି କରିଦଉଚ ଆଉ।
ରହିବା ଦରକାର ଏମାନେ ଦି ଜଣ ଦି ଜଣଙ୍କୁ ମାନେ ଦି ଜଣକୁ ଯେତେବେଳେ ମୁଁ ସକାଳୁ ମାନେ ଦି ଜଣଙ୍କୁ ଡ୍ରେସ ପିନ୍ଧାଅ ଦି ଜଣଙ୍କୁ ଖୁଆଅ ଦି ଜଣଙ୍କ କାମ ସାର ସବୁ କଲା ବେଳୁକୁ ଯା ଡ୍ରେସ୍ ତାକୁ ତା ଡ୍ରେସ୍ ଆକୁ ପିନ୍ଧେଇ ଦେଇଥିବି। ଯାଆଁଳା ନା ଜଣା ପଡୁନି। ନାହାନ୍ତି।
କଟି କଟି ଯାଉଚି।
ହଁ ଏବେ ହେଲା।
ରୁମ୍ ଭିତରେ ଅଛ କି ନା ବାହାରେ?
ହଁ ହଁ ହଁ ତାପରେ ତାପରେ ତାଙ୍କର ଖାଇବାକୁ ବନେଇକି ଦେଇଦେଲେ ସେ ତାଙ୍କର ଛତୁଆ ଖାଇ ଦେଇକି ପଳଉଚନ୍ତି ଛତୁଆଖାଇ ପଳଉଛନ୍ତି ଟିଫିନ ଟା ନେଇକି ଯାଉଛନ୍ତି ଆଉ। ଆମର ଏପର୍ଯ୍ୟନ୍ତ ଖୋଲିନି କାଲିଠୁ ଖୋଲିବ।
କଣ କହିଲ?
ଆଉ ଖାଇବା ପିଇବା ସରିଲାଣି?
ହଁ ସକାଳୁ ଖାଇଥିଲି ତମର?
ଆମର ସ ଆମର ସେଇ ଜଳଖି ଖିଆ ଖିଆ ହେଇଛି ପୁରୀ ଖାଇଥିଲି ପୁରୀ ତରକାରୀ ଖାଇଥିଲି ପୁଣି ଖିଚିଡି ବସେଇଲେ ଆଜି ଟିକେ ଗୁରୁବାର ସାଧା ଖିଆ ହବ ଆଉ ପିଲାମାନେ ତ ତାଙ୍କର ଖେଳୁଛନ୍ତି ଘର ଏମିତି ହେଇକି ପଡିଛି ହଁ ଗୁରୁବାରଟା ସାଧା ଖି
ହଁ ସେଆଡୁ ଆସିଲେ ଏଇଟା ଏଇଟା ଗୋଟେ ଚିନ୍ତା କେମିତି ସଫା ହବ।
କୁହନି ମାନେ ମୁଁ ଚାରିଟା ମାନେ ମତେ କହିଲେ ସମସ୍ତେ ଆରେ ତୁ ଚାରିଟା କ ଏକାବେଳେ କାଇଁ ଖୋଲୁଛୁ ଗୋଟେ ଗୋଟେ ଗୋଟେ ଗୋଟେ ଖୋଲ ମତେ ତ ଜମା ଭଲ ଲାଗେନି ନା ଆଗ ସଜେଇଦେବି ତାପରେ କଣ ସ୍କୁଲ ତାଙ୍କର ହେଇଗଲା ମାନେ କଣ ପାଠ ଦିଆହବ ତାଙ୍କୁ ପୁଣି ପାଠ ପଢିବି ସବୁ କାମ ରହିଲା ମାନେ ଅସୁବିଧା। ଯେତେ ହେଲେ ସ୍କୁଲ ଖୋଲିବ ନା। ତାଙ୍କର ପାଠ ମାନେ ଦି ଜଣଙ୍କୁ ପଢେଇବି ନା ଜଣେ ପାଠ ପଢୁଥିଲେ ଆଉ ଜଣ କହୁଥିବ ଏ ପାଠ କଣ ପଢୁଛୁ
ସ୍କୁଲରେ ପଢୁଛନ୍ତି ଦି ଜଣ ଯାକ ଏକା ସ୍କୁଲରେ?
ଏକା ସ୍କୁଲରେ ଏକା କ୍ଲାସରେ ଯାଆଁଳା ବା।
ଏକାଠି ଆସିବେ ଦି ଜଣ ଯାକ କଣ ଯାଆଁଳା କି?
ଯାଆଁଳା ।
ଓହୋ ।
ଯାଆଁଳା ତାପରେ ଗୋଟେ ଗୋରା ଦେଖିବାକୁ ଗୋଟେ କଳା ଦେଖିବାକୁ ଜଗା ବଳିଆ ଜଗା ବଳିଆ ଡାକୁଛନ୍ତି ସେଠି ଆଉ ।
ପ୍ରଥମ ।
ତାହେଲେ ସାଥ ଯିବେ ଆଉ ଏତେ ରହିଗଲେ ପିଲାମାନେ ।
ହଁ ମାନେ କୁହନି ସେ ଗୋଟେ ଜାଗାରେ ବି ବସୁଛନ୍ତି । ସେମାନେ ଗୋଟେ ଜାଗାରେ ବି ବସୁଛନ୍ତି ଦି ଜଣ ଭାଇ ଭଉଣୀ ଏ ଭାଇ ଭାଇ ଦି ଭାଇ ।
ମୋ କଥା ପୁରା କଟି କଟି ଯାଉଛି କେମିତି ତ । ତମ କଥା ପୁରା କଟି କଟି ଯାଉଛି ମୋ କଥା ଶୁଣା ଯାଉଛି ତମକୁ । ନାଇଁ ତ । ତଥାପି ବି କଟୁଛି ହଁ ଏବେ ଆସିଲା ।
ମୁଁ କହିଲି ଦି ଜଣ ଯାକ ଗୋଟେ ଜାଗାରେ ବସୁଛନ୍ତି ହେଲା ଗୋ ଗୋଟେ ଗୋରା ଗୋଟେ କଳା । ଗୋଟେ ତ ଏକୁ ଡା କୁଛନ୍ତି ଜଗା ଆଉ ଗୋଟେ ଗୋଟେ ଡାକୁଛନ୍ତି ବଳିଆ ଆଉ ହଁ ତ ଗୋଟେ ଶ୍ରେ ପଢୁଛନ୍ତି ସେଟା ଟିକେ ଡର। ତାଙ୍କୁ ଲାଗୁନି କାହିଁକି କହିଲ ଦି ଜଣ ମିଶିକି ଯାଉଛନ୍ତି ନା ଆଉ ଡରଟା ପଳଉଛି ।
ହଁ ଏକାଠ ଜାଉଛନ୍ତି ନା ତ ସେତେ ଆଉ ଲାଗିବନି ।
ହେଲେ ବି ମୋ ପୁଅ ସକାଳୁ ସବୁବେଳେ ମାନେ ଉଠିକି କି ସେ ତାର ନିଜେ ନିଜେ ରେଡି ହେଇଯିବ ରହିବୁ କହିବ ମାମା ଜଲଦି ଜଲଦି ଯିବା ଅଟୋ ପଳେଇ ଆସିବ ଯିଏଠି ଦେଖିବ କହିବା ତମ ଛୁଆ ତ ସବୁବେଳେ ଆଗୁଆ କାନ୍ଦ ନାଇଁ କିଛି ନାଇଁ ଦି ଜଣ ଯାକ । ୟୁନିଫର୍ମ ପିନ୍ଧିକି ତାଙ୍କର ଛିଡା ହେଇଥିବ ବାହାରେ ବ୍ୟାଗ୍ ଧରିକି ଖାଇପିଇକି ।
ଖାଲି ଛୁଟି ହେଇଗଲା ମାନେ କଣ ଯୋଉ ବୁଲିବାକୁ ପଳଉଛୁ ସେ ସବୁ ମନେ ପକଉଛନ୍ତି ଅଜା ଘରେ ବୁଲିବାକୁ ଯାଇଥିଲେ ଆଉ ରଜ ମହୋ ହୋତ୍ସବ ଗଲ ।
ରିଲା ଆଉ ଛୁଟି ସରିଲା ଯାଇ ଛୁଟି ଦଶରା । ଆଚ୍ଛା ଏବେ ଆଉ
ଦଶହରା କୁ ବା ଏ ନନ୍ଦନ କାନନ ଟିକେ ଯିବ ବୋଲି ତମେ ନନ୍ଦନକାନନ ଦେଖିଛ ହଁ।
ହଁ ତମ ସେଠି ତ ଭଲ ହୁଏ ଯୋଉ ଦଶହରା।
ହଁ। ହଁ ବା ଆମର ଏଇଠି ନନ୍ଦନକାନ ଟିକେ ଯିବ ହେଇ ବସିଥିଲେ ଦି ଜଣ ଜାକ ଏ ଗରମ ଯୁଗୁରୁ ଆଉ ଯାଇ
ଗରମ ପାଇଁ କୁଆଡେ ଯିବ କହିଲ ଖରାରେ ରାତିରେ ତ ଯାଇ ହବନି ନନ୍ଦନ କାନନ ରାତିରେ ରୋଲ୍ ଫୋଲ
ଦଶରା ବଳକୁ
ଦିନ ବେଳେ ଗଲା ଆଳକୁ ହଉନି ଆଉ
ମାନେ ଦିନବେ ଏ କୁହନି କୁହନି ମାନେ ଯା ଯାହା ଟିକେ ଭାବିଲୁ ହଁ ପଳେଇବା ସେଠି ପାଖରେ ଆହୁରି ଭଲ ବୁଲିବାକୁ ଜାଗା ଅଛି। ହେଲେ ତ ମାନେ ଦେଖିକି ଖରାକୁ ଯିଏ ଲୁ ଚି ପଡିବା କଥା ଆଉ କଣ? ଏଇ ଦଶହରା କୁ ଗଲେ ଲିଙ୍ଗରାଜ ଟିକେ ଯିବୁ।
ଆଜି କାଲିଠୁ ଖରା ହଉଥିଲା ଆଜି ଟିକେ ମେଘୁଆ ହେଇଚି।
ନା ଆମର କେମିତି କହିଲା ଖରା ହଁ ତାପରେ ଯୋଉ ଶିବ ବିବାହ ହଉଛି ନା ଆଜି
ହଁ ହଁ ଆଜି ଆଜି ନାଇଁ
ଆଜି ଆମେ ଯାଇଥିଲୁ ମ କାଲି ସି ଶୀତଳ ଷଷ୍ଠୀ ଆଜି ଆମେ ମନ୍ଦିର ଯାଇଥିଲୁ।
ନାଇଁ ଶୀତଳ ଷଷ୍ଟି ତ ପର ଦିନ ଉଣଶିରେ ଶି ତଳ ଷଷ୍ଠୀ ନା
ନା ଆଜି କିନ୍ତୁ ସବୁଆଡେ ଶିବ ବିବାହ କରୁଛନ୍ତି ତମେ ବୁଝିବ ଆମକୁ ଭାଇନା କହିଲେ ଆଉ ଆସିବ ଆଉ ହବ୍ ପାର୍ବତୀ ଶିବଙ୍କର ବାହାଘର ହବ। ତମର କାଲି ନା କହିଉନି ଆଜି ବି ଜଣଙ୍କୁ ପଚାରିଲି ହେଲା ସିଏ କହିଲେ ଆଜି ହବ ଆର ବର୍ଷ ମୁଁ ହଁ ଥିଲି ବାବାଙ୍କ ଘରେ ମାନେ ବଢିଆ ଲାଗିଲା ମୁଁ କେବେ ଜାଣିନଥିଲି ଆମେ ଯାଇଥିଲୁ ଗୋଟେ କୋଉ କାରଣ ରୁ ମନ୍ଦିରକୁ ସେଠି ଆମକୁ ନନା କହିଲେ ଆଉ ଆ ଶିବଜି ବାହାଘର ଆମେ ଗଲୁ ଆଉ ପାର୍ବତୀ ଗାଧଇଲେ ବାଡୁଅ ପାଣିରେ ହେଲା ଆମକୁ ସବୁ ଅଳତା ଫଳତା ଲଗେଇକି ଝିଅ ଘର ଆଡୁ ଆମକୁ କରିଥିଲେ ତ ଲୋକ ହେଲା ଆମେ ଅଳତା ଫଳତା ଲଗେଇ ହଁ କନ୍ୟା ପଟୁ ମାନେ ଆମେ ଜାଣି ନଥିଲୁ ମୁଁ ପ୍ରଥମ ଥର ସେଇଦିନ ଗଲି ଦେଖିବାକୁ ମୁଁ କହେ ହଁ ବିବାହ ହଉଥିବ କେମିତି ପୁରା ଲୋକ ମାନଙ୍କର ଯେମିତି ବାହାଘର ହଉନି ଆମ୍ ମାନଙ୍କ
ହଁ ସବୁ ସେମ ଆମ ଏଇଠି ଅଛି ଆମର ଏଇଠି ସେମତି କରୁଛନ୍ତି ଆମ ଘର ପାଖରେ ତାଙ୍କ
ହଁ ମାନେ ଆଗ ଆମ ମାନଙ୍କୁ ଅଳତା ଆମକୁ ଆସିକି ବାରିକଣ ଅଳତା ଲଗାଏନି ହଁ ଅଳ ଲଗେଇଲୁ ତାପରେ ପାର୍ବତୀଙ୍କୁ ସେ ଯୋଉ ହଳଦୀ ପାଣି ରେ ଗାଧ ପୁରା ବାଡୁ ପାଣିରେ ଗାଧା ହେଲା। ବସ୍ତ୍ର ପିନ୍ଧେଇଲୁ ଚୁଡି ପିନ୍ଧେଇଲୁ ସିନ୍ଦୁର ଦେଲ ତାଙ୍କୁ ତାଙ୍କୁ ବନ୍ଦେଇଲୁ ଧୁବ ଚାଉଳରେ ତାପରେ ଦୀପ ବନ୍ଦେଇଲୁ ହଁ ଆମେ କନ୍ୟା ପଟୁ ଯା
ଆମ ଗାଁ ରେ ଭଲ ହୁଏ ଶୀତଳ ଷଷ୍ଠୀ ପୁରା ପ୍ରସେସନ ହେରିକା କରିକି ବାହାଘରରେ ଯେମିତି ପ୍ରସେସନ ଯାଏଁ ସେମିତି
ଆ ମାନେ ଏତେ ବଢିଆ ଲାଗିଲା ଆମେ ବହୁତ ଲେ ରାତି ହେଇଗଲା। ଆମେ ତ ତଥାପି ବିି ଯାଇଥିଲୁ ଘରେ ଥିଲି ବା ରେ ଆର ବର୍ଷ ଗଲୁ ସେ ପୁରା ବାହାଘର ହେଲେମାନେ ବୁଲିଲେ। ଯୋଉ ଯୋଉ ହୋମ କୁଣ୍ଡ ଚାରିପଟେ ଲୋକମାନେ ଯେମିତି ଆମ ମାନଙ୍କୁ ବନ୍ଦାନ୍ତିନି ହଁ। ଆମ ମାନଙ୍କୁ ଯେମତି ବନ୍ଦାନ୍ତିନି ସବୁ ଜିନିଷ ପତ୍ର ଦେଇକି? ତାକୁ ତ ଯିଏ ଯାହା ମାନେ ସେମିତି କିଛି ବାଧ୍ୟ ଯିଏ ଯାହା ଖୁସି ରେ କିଏ ଦଶ ଟଙ୍କା ଦଉଛି। କି କୋଡିଟା ଏତି ବନ୍ଦାଣ ବି ହେଲା ବସିଲେ ବାହାଘର ପରେ ମୁକୁଟ ପିନ୍ଧିକି ମାଳ ଲଗେଇକି? ହଁ ମାନେ ମୁଁ ଦେଖିକି ମୁ ଆସିିବ କି ଏତେ ବଢିଆ ବାଘ ଯିଏ ଆମକୁ ଡାକିଛନ୍ତି। ହଁ ଏଠି ଆମର ଏଇଠି ଖୋରଧା ମନ୍ଦିରରେ ଡାକିଛନ୍ତି ମୁ କାଲି ଯିବା ଖାଲି ଯିବା ଟିକେ ଦେଖଆ କେମିତି ହଉଛି ଆଉ?
ଭଲ ହେଇରେ ତମର ଦର୍ଶନ ହେଇଗଲା ନା ଆଉ
ମୁଁ କହିଲି ଭଲ ହେଲା ଗଲରେ ସିନା ଭାଇନା ଆଜି ବି ଆମର ଗୁରୁବାର ଆମେ ଯାଇଥିଲୁ ନାରାୟଣ ଲକ୍ଷ୍ମୀ ନାରାୟଣ ମନ୍ଦିର ହେଲା ତ ସେଇଠି ହିଁ ଆମକୁ ଭାଇନା କହିଦେଲେ କହିଦେଲେ ଆରେ ଆଜି ରାତିରେ ଆମର ଏଇଠି ହଉଛି ବାହାଘର ଆସିବ ଆମେ କହିଲୁ କାଲି ପରେ ନା ନା କାଲି ନାଇଁ ଆମର ଆଜି ହଉଛି। କି ଦିଇ ଦିଇ ଦିନ ପଡୁଛି ମଝିରେ ଯ ଦି ଦି ଦିନ ପଡୁନଥିଲା କି?
ହଁ ହଁ ହଁ ଏଥର ବି ସେମିତି ତ ପଢିଛି ଆମର ଶନିବାର ଦିନ ଶୀତଳ ଷଷ୍ଠୀ କସ ସ
ଓ ତ ଅମର ବି ପୁରା ଜୋରଦାର ହୁଏ ନାଇଁ?
ହଁ ଆମର ଏଠି ସେମତି ପୁରା ଭଲ ସେ ପ୍ରସି
ତମର ସେ ଜଣ ଜଣଙ୍କର ନାଇଁ ଜଣ ଜଣଙ୍କର ଛୁଟି ହୁଏ ନା ଆମର ତ କାଇଁ ଛୁଟି ହବ କି ନାଇଁ ମୁଁ ଜାଣିନି।
ନାଇଁ ଛୁଟି ଆମର ଏଠି ବି ନାଇଁ। ଛୁଟି ହୁଏ କୋଉଠି କହିଲ ସମ୍ବଲପୁରରେ ସେଇଠି ପୁରା ବି ହୁଏ ନା। ପୁରା ଧୁମ୍ ଧାମରେ ସମ୍ବଲପୁରରେ ସେଇଟା ବହୁତ ବଡ ଜାଗା ସେଠି ଛୁଟି ହୁଏ। ତାଙ୍କର ସେଇଟା ଆମର ଯେମିତି ତମ ଗୋଟେ ଦଶ ଖରା ହଉଛି କାଣା?
ଦଶହରା ହଁ ଓ ମୁଁ କହିଲି ଆଉ ସେଦିନ ଯୋଉ କହିଥିଲ ଉତ୍ସବ ଯିବ ଗଲ ଦୋଳି ଖେଳିଲ।
ହଁ ଯାଇଥିଲି ପାଗ ଭଲ ଥିଲା ନା ଯାଇଥିଲୁ। ଯାଇକି ସେଇ ଆମର ଏଠି ହଁ ପଡିଛି କେତେ ପ୍ରକାରର। ଦୋଳି ପଡ଼ିଥିଲା ଖେଳିଲୁ ହଉଥିଲା ଯେମିତି ନାଚ ଗୀତ ସବୁ ପ୍ରତିଯୋଗି
ହଁ ହଁ ଆମର ବି ସେମତି ହଉଥିଲା ଆମର ତ ରଜ ଦୋଳି ବି ପଡିଥିଲା। ତାକୁ ଛାଡିକି ଯୋଉ ଅଲଗା ଦୋଳି ସବୁ ପଡେଇ ନି ଯାତ୍ରା ମାନଙ୍କରେ
ହଁ ଆମର ବି ସେମିତି ପଡିଥିଲା ଆମର କଣ କହିଲ ଏଠି ପଡିଥିଲା। ଥିଲା ଛୋଟ ରାମଦୋଳି ସେଇଟା ବି ଯେମିତି ଦୋଳି ଆମର ରଜ ଦୋଳିରେ ପଟା ଦୋଳି
ଜାଣିଛେ ପିଲାମାନେ ଆମର ବସିଲେ ବା ଛୋଟ ଦୋଳି ଦିଇଟା ଆଉ ବ୍ରେକ୍ ଡ୍ୟାନ୍ସ ଦୋଳି ଗୋଟେ ଆଉ ବଡ ବୋଇ ତ ଦୋଳି ଗୋଟେ, ଆଉ ଗୋଟେ ଏମିତି ବୁଲେଇବ ତାକୁ କଣ ଟର୍ନାଡୋ ନା କଣ କହିଲେ ସେ ଦୋଳି ମାନେ କେ ତେ ପ୍ରକାର କେତେ ବହୁତ ବଡ କିରି ଥିଲା। ଖାଇବା ପିଇବା ସବୁ ଖେଳେନା ସବୁ ବିକ୍ରି ହଉଥିଲା ବହୁତ ବଡ ହେଇ ମୁଁ ଯେତେବେଳେ ଆଗରୁ ଯାଇଥିଲି ବହୁତ ଛୋଟ କିରି ବହୁତ ଛୋଟ କିିରି ଥିଲା ଏବେ କିନ୍ତୁ ଟିକେ ବଡ ହେଲାଣି। ଏବେ କିନ୍ତୁ ଟିକେ ବଡ କି କରୁଛନ୍ତି।
ସବୁଆଡେ କରିଦେଲେଣି ବଡ। ଆଉ ଆଗ ଯେମିତି କି ମାନେ ଗୋଟେ ଗୋଟେ ଜାଗାରେ ହଉ ଥିଲା ଏବେ ସବୁଆଡେ ହେଇଗଲାଣି।
ଥିଲି ଜାଗମରାରେ ପ୍ରଥମ ହେଲା ଶୁଣିଲି ଏବେ ଯାଇଥିଲି ପାତ୍ରପଡା ଆର ବର୍ଷକୁ ଦେଖିବା ପାନ୍ଥ ନିବାସ ଆଡେ ନା କୁଆଡେ ହଉଛି ବଡ ବଡ ଜାଗାରେ ଯିବା ଆଉ।
ହଁ ଯାଇକି ସବୁଆଡେ ଦେଖିଲେ ଭଲ ନା।
ତାପରେ ମୋ ସାଙ୍ଗ ଟା କୁଥିଲେ ଏ କୋଉ ପାଖରେ ବି ଗୋଡ ହଉଛି ମୁଁ କହିଲି ଯିବା ଏଇ ଛୁଆ ଯୋଉ ଦୁଷ୍ଟ ମୋ ଛୁଆ ତ ମେଳାରେ ଗଲେ କୁଆଡେ ପଳେଇଥିବ ମୁ ଜଣିପାରିବିନି ମୋ ଦିଦିକୁ ଗୋଟାକୁ ଧରଇ ଦେଲି ମୁଁ ଗୋଟାକୁ ଯିବନି ସେ ଖାଲି ଦୋଳିରେ ବସିବି ଦୋଳିରେ ବସି ବି ହଉଛି ଯେ ଗଳି ଯିବ ଛୋଟ ଛୁଆ ନା? ସେଇ ଯୁଗୁରୁ ଭାରି ବିରକ୍ତ ମୁଁ କହିଲ ନା ବଡ ନହଲା ପ ନା ଗୋଟିଏ ଗୋଟିଏ ଜାଗା ହିଁ ବୁଲିବି ବେଶି ବୁଲେଇବିନି।
ହୁଁ ହୁଁ ହୁଁ।
ଇଏ ଟିକେ ବଡ ମାନେ କଣ ଏବେ କିଛି ଜାଣୁନାହାନ୍ତି ନା? କିଏ ଧର ଡାକିବ ସେ ପଳେଇଥିବେ କା ସହିତ
ପଳେଇ ଯିବେ ଆଉ
ସିଏ ଗଲା ମାନେ କହିବ ମାମା ଜୁସ୍ ପିିଇବ ମାମା ଆଇସ୍କ୍ରିମ୍ ମୁଁ କହିଲି ଥଣ୍ଡା ହେଇକି ଏତେ ଥଣ୍ଡା ଖାଇ ଖାଇକି ସିୟାଡୁ ଆସିଲେ ଏଠି ବି?
ଏଇ ଖରା ଦିନେ ତ ଆମକୁ ବି ସେମତି ଲାଗୁଛି ଆଉ ଖରାଦିନେ ତ ସେମିତି ବାହାରକୁ ଗଲେ ଆଉ କଣ ଖାଇବକି ସେ ଆଇ କ୍ରିମ ଖାଇବି
କାଲି ଯାଇଥିଲା ହୋଟେଲ ଖାଇବାକୁ ସେଠି ଖାଇବ କଣ ସେ ଆଗ ଦେଖୁଛି ମୁଁ ଏଇ କୋଲଡ୍ରିଙ୍କସ ଟା ପିଇବି ମୁଁ ଏଇ ଆଇସ୍ କ୍ରିମ ଟା ଖାଇବି ମୁଁ କହିଲି ଆଗ ଖାଆ ରାତି ଖାଇବାଟା ଖା ତାପରେ ଯିବୁ ଖାଇବୁ କଣ ହଁ ଖାଲି ଫ୍ରିଜ ଖୋଜୁଛନ୍ତି ଅଛି ଥଣ୍ଡା ଥୁଆ ହେଇଛି। କାଢୁଛନ୍ତି ପିଉଛନ୍ତି ବାହା ବାହାରୁଛନ୍ତି ତା ଭିତରୁ ତିନି ଜଣ ଭାଇ ଭଉଣୀ ସେତେ ବେଳଠୁ ଖୋଲୁଛନ୍ତି ପିଉଛନ୍ତି। ଏ ଜ ଜର ଥଣ୍ଡା ହେଇଯିବ ନା ସେଇଟା ବି ଡର ସ୍କୁଲ ଖୋଲିବ
ପରେ ଯେତେବେଳେ ବର୍ଷା ହେଇଯିବ ଦେଖିବ ସବୁ ବାହା
ସବୁ ବାହାରିବ ତା
ସବୁ ବାହାରିବ ଯୋଉ ଏ ଖରା ଦିନେ ଯୋଉ ଥଣ୍ଡା ଆଇସ୍କ୍ରିମ ଫ୍ରିଜ୍ ପାଣି ବରଫ୍
ମୁଁ ବା ନିଜେ ପିଇଛି ମୋ ତ ଅଣ୍ଟି ଖାଲି କାଟୁଛି। ମାନେ ମୁଁ ଆସିଲି କାଲିଠୁ ଯୋଉଁ ତଣ୍ଟି ଟା ତାପରେ ପାଣି ଏପଟ ସେପଟ ଗଲା ଭୁବନେସ୍ଵର ପାଣି ଖୋର୍ଦ୍ଧା ପାଣି ଯେତେବେଳେ ବି ଟିକେ ଧରିବ ନାଇ ସେ